ହଁ ହ୍ୟାଲୋ
ମଁ ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ବନ୍ଧୁ
କଣ କରୁଥିଲେ?
ଏଇ ତ ଖାଇକି ଆଇକୀ ବସିଛି, ଆପଣ କଣ କରୁଥିଲେ?
ଏଇ ଆମେ ଖାଇବୁ ଟାଇମ ହେଇଗଲାଣି ଖାଇନୁ ଏଇଠି ବାହାରେ ବସିଛୁ ଟିକେ
କାହିଁକି ବାହାରେ ବସୁଛନ୍ତି
ବସୁଚୁ ଟିକେ ଭଲ ଲାଗୁନି ବର୍ଷା ହଉଛି ଟ ଥଣ୍ଡା ଟିକେ ହେଇଯାଇଛି ତ ଦିନ ଆକ ଘରେ ରହି ରହିକି ଆଉ ଭଲ ଲାଗନି ଟିକେ ବାହାର ଆଜ୍ଞା
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା ଆଉ କଣ ଖାଇବା ହେଇଛି ଆପଣଙ୍କର ଆଜି କଣ ଆଜି ଖାଦ୍ୟ ପେୟ ହେଇଛି
ଖାଇବା ହେଇଛି ଖାଦ୍ୟ ପେୟ ଆଜି ରୁଟି ହେଇଛି ଆଉ ହୁଁ ସନ୍ତୁଳା ଆଉ ଟିକେ କଦଳୀ ଆଉ କଦଳୀ ଟିକେ ମୋର ଭାରି ଭଲ ଲାଗେ ତ
କଦଳୀ ବହୁତ ଭଲ ଖାଦ୍ୟ ଆପଣଙ୍କୁ ଦେହ ପାଇଁ ବହୁତ ଭଲ କୌଣସି କ୍ଷତି କରିବ ନି ବହୁତ ଭଲ ଜିନିଷ
ଆଜ୍ଞା ଆଜ୍ଞା ଆପଣ କଣ ଖାଇଥିଲେ?
ମୁଁ ଟିକେ ରୁଟି ଆଉ ତଡକା ଖାଇଥିଲି ଆଉ
ଆଜ୍ଞା ବାହାର ଜିନିଷ ଟିକେ କଣ୍ଟ୍ରୋଲ କରି ଚଳିବେ ନହେଲେ ନାଇଁ ଦେହ ଖରାପ ହବ
ନା ନା ମୁଁ କଣ୍ଟ୍ରୋଲ କରିକି ଚଳୁଛି କିନ୍ତୁ ଯେହେତୁ ମୁଁ ବାହାରେ ଅଛି ଆଉ ବାଧ୍ୟରେ ଖାଇବା ପାଇଁ ପଡ଼ିଲା ଆଉ
ଆଜ୍ଞା
ଆଜ୍ଞା ଆଉ ଆପଣଙ୍କର ଏପଟେ ସେପଟେ ବର୍ଷାର ପ୍ରବାହ କେମିତି ଆଜି ସନ୍ଧ୍ୟାବେଳ ସମୟରେ
ବର୍ଷା ବର୍ଷାର ସକାଳୁ ବର୍ଷାର ପ୍ରଭାବ ଜୋର ଥିଲା ଆଉ ତାପରେ ସଵଳ୍ପ ସଵଳ୍ପ କିରେ ବର୍ଷା କମିଲା ଏଇ ସନ୍ଧ୍ୟାବେଳ ଠାରୁ ବର୍ଷା ଟିକେ କମିଛି ଆଉ
ଏଠି ଦେଖନ୍ତୁ ଆଜି ବର୍ଷା ଦଶଟାରୁୁ ଷ୍ଟାର୍ଟ ଆରମ୍ଭ ହେଇଥିଲା ବାରଟା ଲେ ଚାଲିଲା ପୁଣି ମଝିରେ ଟିକିଏ କମିଗଲା ପୁଣି ତିନିଟା ବେଳୁ ଆରମ୍ଭ ହେଲା ଏବେ ହେଇ ଜଷ୍ଟ ଏଇ ବର୍ତ୍ତମାନ ଏବେ ଟିକେ କମିବାରେ ଲାଗିଲା
ହୁଁ।
ବର୍ଷା ଏପଟେ ଟିକେ ଜରର ପ୍ରଭାବ ଦେଖାଇଛି।
ଆଜ୍ଞା।
ଲାଗୁଛି ମତେ ସାମାନ୍ୟ ଲଘୁଚାପ ହେଇଛି ବୋଲି।
ଆଜ୍ଞା ଆପଣ ଏବେ କୋଉଠି ଅଛନ୍ତି?
ଆଜ୍ଞା ମୁଁ ଏବେ ଯାଜପୁରର ମଝିର ଗର୍ଭରେ ବରୁଆଁରେ ଅଛି।
ଆଜ୍ଞା ଯୋଉ ବରୁଆ ହରିପୁର ଯୋଉ ସେଇଠି ଅଛନ୍ତି। ଆଜ୍ଞା ଘରକୁ ଆସିନାହାନ୍ତି ଆଉ ନାଇଁ?
ଘରୁକୁ ଯାଇନି ମୋର ଟିକେ ଛୁଟି ଅଛି ତ ସେଥିପାଇଁ ମୁଁ ଏଠି ରହିଯାଇଚି ଘରେ ଯାଇଁ କଣ କରିବି ବର୍ଷା ରେ। ଏଇଠି ଭାଇ ସହିତ ଅଛି ବୁଲାବୁଲି କରୁଛି ମଜାମସ୍ତି ହଉଚି ଆଉ ଏଇ ଗୋଟେ କଥା ଆଉ।
ଆଜ୍ଞା ହଁ ସେମିତି ଦୁଃଖ ସୁଖ ସଂସାର ସେମିତି ମଜାମସ୍ତିରେ କି ଦିନ ଚଳିଗଲେ ଗଲା ଆଉ କିଏ କିଏ କଣ ନେଇକି ପଳେଇଵ।
ଆଜ୍ଞା ନିଜ ଜୀବନ ତ ସରିଗଲା ସେଥିକ ସାରଗଲା ଆଉ କିଛି ଦରକାର ନାହିଁ।
ଆଜ୍ଞା।
ଆଉ ଆପଣଙ୍କର କଣ ଖବର କୁହନ୍ତୁ?
ଖବର ଭଲ, ଆ ଆପଣଙ୍କ ଦିନଟା ଆଜି କେମିତି କଣ କଟିଲା?
ଆମ ଦିନ ଆଜି ସେମିତି କଟିଲା ଶଖ ଦୁଃଖରେ ଖାଇ ପିଇକି ଆଉ।
ଦିନରେ କଣ ଖାଇବା ହେଇଥିଲା?
ଦିନରେ ଆଜି ମୁଁ ଗୁପଚୁପ୍ ଟିକେ ଖାଇଥିଲି ବାରଟା ବେଳେ ତାପରେ ପଖାଳ ମାଛ ଭଜା ଖାଇଥିଲି
ଆଜ୍ଞା।
ତାପରେ ଖରାବେଳେ ଭାତ, ଡାଲି, ମାଛ, ତରକାରୀ ଖାଇଥିଲି।
ଆଜ୍ଞା।
ତାପରେ ସନ୍ଧ୍ୟା ବେଳେ ଟିକେ ଫାଷ୍ଟଫୁଡ଼୍ ଖାଇଦେଲି।
ଆଜ୍ଞା।
ତାପରେ ସନ୍ଧ୍ୟାବେଳେ ବୁଲିବାଲି ଆସି ଏବେ ରୁଟି ଆଉ ଅଣ୍ଡା ତଡ଼କା ଖାଇକି ଶୋଇଛୁ ଆଉ।
ଆଜ୍ଞା ଯାହା ହଉ ଆପଣ ଟାଇମ୍ ଟୁ ଟାଇମ୍ ଖାଉଚନ୍ତି। ଭଲ ଦେହ ପାଇଁକା ଭଲ। କିନ୍ତୁ ବାହାର-ବାହାର ଜିନିଷ ଟିକେ ଜଗି ରଖିକି ଖାଇବେ ଦେହ ଖରାପ ହଉଚି। ବୁଝିଲ ନା।
ଆଜ୍ଞା ବାହାର ଦେଶ କୁ ଟିକିେ ମୋତେ ଅଟକାଇବା ପାଇଁ ପଡ଼ିବ ଆସ୍ତେ-ଆସ୍ତେ ଅଟକିବ ଏତେ ଜଲ୍ଦି ନୁହେଁ ଯେହେତୁ ମୁଁ ଖାଇବା ଆରମ୍ଭ କରୁଥିଲେ ଏତେ ଜଲ୍ଦି ତ ହବନି କିନ୍ତୁ ଟିକେ-ଟିକିେ ଆସ୍ତେ-ଆସ୍ତେ କରାହବ ଆଉ, ଆଜ୍ଞା।
ଆଜ୍ଞା।
ଆଉ ଆପଣ ଆପଣଙ୍କର ଦିନ ମନାଟା କେମିତି କଟିଲା?
ଦିନ ମାନ ତ ସକାଳୁ ଉଠିଲା ବେଳକୁ ଆମେ ଡ୍ୟୁଟିରେ ଥିଲୁ କାଲି ଠାରୁ ଆମର ଚବିଶି ଘଣ୍ଟା ଡ୍ୟୁଟି ଚାଲିଚି। ଡ୍ୟୁଟି ଡ୍ୟୁଟିରେ ଥିଲୁ ଆଉ ଉଠିଲା ବେଳକୁ ବର୍ଷା ହେଲା। ବର୍ଷା ହେଲା ବେଳକୁ ଆଉ ଉଠିକି ଆମର ତ ଓଡିଆ ଘର ଲୋ ଚୁଡାକଦଳୀ କି ଆମେ ଭୁଲି ପାରିବୁନୁ। ସକାଳୁ ଉଠିକି ଟିକେ ଚୁଡା କଦଳୀ ଖାଇଲୁ ଦାନ୍ତ ଘଷିକି। ତାପରେ ଡ୍ୟୁଟି ଚାଲିଲା ତିନି ଘଣ୍ଟା। ଡ୍ୟୁଟି ସରୁ-ସରୁ ହେଇଗଲା ସାଢେ ଦଶଟା ତାପରେ ଘରେ ପହଞ୍ଚୁ-ପହଞ୍ଚୁ ଟିକେ ଚଣ୍ଡୀଖୋଲ୍ ଛକରେ କାମ ଥିଲା
ଆପଣଙ୍କ ଘର ନୁହେଁ?
ନାଇଁ ଚଣ୍ଡିଖୋଲ୍ ନୁହେଁ ଆମ ଘର ବାଜୁପୁରା ମାହ ଗାଁ ଜାଣିଥିବେ?
ଆଜ୍ଞା ଆଜ୍ଞା ଆମ ବାଜ ବରାଳ ମହା କାମ ରହୁଛି।
ଆଜ୍ଞା ସେଇ ଜାଗାରେ ଆଉ ଆମେ ଚଣ୍ଡୀଖୋଲ୍ ରେ ଡ୍ୟୁଟି କରୁଛୁ ତାପରେ ଘରକୁ ଆସିବା ଆସ ହେଇଗଲା ବା ସାଢ଼େ ବାରଟା ଟା ଭଳିଆ ତାପରେ ଆଉ କିଛି ଇଚ୍ଛା ହେଲାଣି ପଖାଳ ଶାଗ ବଜା ଆଉ ଟିକେ ବଡିଚୁରା ସେ ଆଳୁ ବାଇଗଣ ଭର୍ତା ଟିକେ ଖାଇକିରି ଶୋ କହିଥିଲୁ ଚାରିଟା ବେଳେ ଉଠି ଟିକେ ବୁଲାବୁଲି କଲୁ ବର୍ଷା ସାରିଲା ପରେ ଆଉ
ଆଚ୍ଛା ଆଚ୍ଛା ବହୁତ ବଢ଼ିଆ ବହୁତ ବଢ଼ିଆ ନାଁ ଆଉ ନିଶ୍ଚିନ୍ତ ଆପଣ ଦେହକୁ ଜଗୁଛନ୍ତି ସେଇଟା ବହୁତ ଭଲ କଥା କର୍ମ ହି ଭଗବାନ କର୍ମ କରିଚାଲ କର୍ମ କରନ୍ତୁ ତାପରେ ନିହତ ଦେହକୁ ଭଲ ଜିନିଷ ଖାଇ ଭଲ ଖାଇକି ଜଗେଇିବା ପାଇଁ ପଡ଼ିବ ଆଉ ଆପଣଙ୍କର ଆପଣଙ୍କରଉ ଦର୍ଶନୀୟ ସ୍ଥାନ ଯେଉଁ ଅଛି ମହାବିନାୟକ ସେଇଟା ଆପଣଙ୍କୁ କେମିତି ଲାଗେ?
ହୁଁ ବହୁତ ଭଲ ଲାଗେ ଆମ ମହାବିନାଇକି ଆମର ଏବେ ଗୋଟେ ହିନ୍ଦୀରେ ଗୋଟେ ଶୋ ହଉଥିଲା ଦେଖିଥିବେ ସୋସିଆଲ ମିଡିଆରେ ଭାଇରାଲ ହେଇଥିଲା ମହାବିନାୟକଙ୍କ ନାଁଟା ଅଛି ମାନେ ଗୋଟେ ତୀର୍ଥ ଜାଗା ଟା ବଲି ମାବୀନାୟକଙ୍କ ନାଁ ଟା ବି ଅଛି
ଆଜ୍ଞ ଆଜ୍
ରେ ସରେ ସରେ ସୋରେ ସୋରେ ଶୋରେ କହୁଥିଲେ ସୋସିଆଲ ମିଡିଆରେ ଟିକେ ଭାଇରାଲ୍ ହେଇଥିଲା
ଆଚ୍ଛା ଆଚ୍ଛା ଆ୍ ଆଜ୍ଞା ଯଉ ମହାବିନୟକପଦ ଆ ଆମର ଯୋଉ ମହାବିନାୟ ପାଖରେ ଜଗନ୍ନାଥ ମନ୍ଦିର ସ୍ଥାପନ କଣ କୁ ଆମ ଗୋଟେ ମହାବିିନୟ ପାଖରେ ଗୋଟେ ଜଗନ୍ନାଥ ମନ୍ଦିର ସ୍ଥାପ ଣ ସ୍ଥାପନ କରା ଯାଏ ଆପଣ ଜାଣିଛନ୍ତି ଜଗନ୍ନାଥ ମନ୍ଦିର ବିଷୟରେ କିଛି ଜାଣିଛନ୍ତି ନା ଜା
ଆଜ୍ଞା ଜାଣିଛୁ ଜାଣିଛୁ କିନ୍ତୁ ସେ ତା ପାଖକୁ କେବେ ଯାାଇନ ହେନେ ମନ୍ଦିର ଦେଖିଛୁ ମୋବାଇଲରେ ସବୁ ଛାଡିଛନ୍ତି ଆଜ୍ଞା
ଯିବେ ଜଗନ୍ନାଥ ମନ୍ଦିର ବୁଲି ଜାଲି ଆସିବେ ମସ୍ତି କରିବେ ଆଉ ସବୁ ଜଗନ୍ନାଥଙ୍କର ଆସ ଆଶୀର୍ବାଦ ବି ନେବେ ଆଉ ନିଶ୍ଚିନ୍ତ ଭାବରେ ଏ ଜିନିଷକୁ ଦେଖିବା କଥା ଜଗନ୍ନାଥ ହେଉଛନ୍ତି ଆମର ଓଡ଼ିଆ ସଂସ୍କୃତିର ହେଉ ଯେମିତୀ ଇହ କାଳ ପରକାଳ ର ଦେବତା ବୁଝିପାରିଲେ ତାଙ୍କୁ ଓସମମାନ ଯାହା ତାଙ୍କୁ ହିଁ ନେଇକି ଆମ ସଂସାର ସିଏ ଯଦି ସଂସାର ନ ରହିବେ ମୋ ସଂସାର
ସେ
ବୁଡ଼ିଯିବ ବୁଝିପାରିଲ କି ଆଉ ତାଙ୍କର ତ ଆଗକୁ ଆସିକି ଆପଣ ଜାଣିଛନ୍ତି ଘୋଷ ଯାତ୍ରା
ଆଜ୍ଞା
ଆଉ ଓଡିଚା ଯାତ୍ରା ବାହୁଡା ସବୁ
ଆପଣ କେବେ ଯାଇ ଆପଣ କେବେ ଯାଇଛନ୍ତି ନା ଯାଇନାହାନ୍ତି? ମା ମନ୍ଦିର କଥା କହୁଛନ୍ତି ମନ୍ଦିର କେବେ ଯାଇଛ ନା ଯାଇନାହାନ୍ତି?
ଜମ୍ମୁ ପୁରୀ ଧାମ୍ ଯାଇଛି କିନ୍ତୁ ଏଇ ଜଗନ୍ନାଥ ମନ୍ଦିର କୁ ମୁଁ କେବେ ପ୍ରବେଶ କରିନି ମୁ ଚେଷ୍ଟା କରୁଛି କଉଦିନ ପିଲେ ପହଞ୍ଚିକି ଦର୍ଶନ କରିକିରି ଆ - ଭଗବାନ ଠାରୁ ମୋର ଆଶୀର୍ବାଦ ତବାଜିିବି
ବ ଆଜ୍ଞା
ଆଜ୍ଞା ଆପଣ ବି ଗଲେ ବି ବହୁତ ଭଲ
ଆଜ୍ଞା
ଯିବା କଥା ନିହାତିଉ ଜଗନ୍ନାଥଙ୍କୁ ଦର୍ଶନ କରି ତାଙ୍କ ଆଶୀର୍ବାଦ ଭିକ୍ଷା କରିବା କଥା
ଆଜ୍ଞା ଆଉ ଆପଣ କେବେ ଆସନ୍ତୁ ସାଙ୍ଗ ହେଇ ନହଲେ ଯିବା ଆଉ
ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ଗଲେ ନିଶ୍ଚିନ୍ତ ଯିବା ଆଜ୍ଞା ନିଶ୍ଚନ୍ତ ଯିବା ନିଶ୍ଚନ୍ତ ଯାଇ ଦର୍ଶନ ଲାଭ କରିବା ଆଉ ପୁରୀ ତ ଆପଣ କେବେ ଯାଇପାରିବେନି କାରଣ ପୁରୀ ଆପଣ ପୁରୀରେ ଯୋଉ ଭଳିଆ ଭିଡ ଆପଣ ଜାଣିଛନ୍ତି ଆଉ ପୁରୀ ଜଗନ୍ନାଥଙ୍କୁ ଠିକସେ ଆପଣ ଦେଇପାରିବେନି ଏଇଠି ଯାହାକୁ ଦେଖିକି ମନ ଶାନ୍ତି କରିବା ପାଇଁ ପଡ଼ିବ ଆଉ ଅଭଢା ତ ଏଠି ବି ଖାଇବାକୁ ପଡିବ ସେଠି ବି ଏବେ ପଢ଼ିବ ବଝି ପରିଲେ କି
ଆଜ୍ଞା
ଆଉ ଆପଣ ଯୋଉ
ଆଜ୍ଞା ଯାହା ଚଣ୍ଡିକୋଲ ମାଟିରେ ଆଜ୍ଞା
ମିନ କେଦରନାଥ ହେଇଛି ଆମର ଆପଣଙ୍କର ସେଠି ଲାଗୁଛନ୍ତି ବର୍ଚ୍ଚନା ପାଖରେ
ହଁ ବରୁଆଁ
ନାଇଁ ନାଇଁ ନାଇଁ ବରୁଆାର ନାଇଁ ବର୍ଷନା
ସେଟା କଣ କହୁଛନ୍ତି ପପାଶ ଡିଗ୍ରୀ ଆଜ୍ଞା ବରାଙ୍ଗ ବରାଙ୍ଗ ଆଜ୍ଞା ଆଜ୍ଞା ସେଠି ହଁ ସେଠାକୁ ଯାଇଛନ୍ତି ଆପଣ
ହଁ ବହୁତ ଥର ଯାଇଛି କିନ୍ତୁ ଯାଇକରି ମୁଁ ଯାହା ସେଠି ମାନେ ଭାବଛିି ସେଠି ଆଉ କିଛି ଦଶ ସ୍ଥାନ ଦରକାର ଲୋକ ବହୁତ ଭିଡ ହେଉଛନ୍ତି ଭାଇରାଲ ପାଇଁ ସୋସିଆଲ୍ ମିଡ଼ିଆରେ ସେ ମନ୍ଦିର ଭାଇରାଲ୍ ଅଛି ଅଛି ସେଥିପାଇଁ ଲୋକ ଟିକେ ଭିଡ଼ ହେଉଛନ୍ତି କିନ୍ତୁ ଆଉ କିଛିଟା
ଆଜ୍ଞା
ଉତ୍ତମ ଜିନିଷ ସେଠି ଦରକାର ଆଉ ଜାଗା ବି ଦରକାର ଠାକୁରଙ୍କ ପାଖରେ ଯିବା ପାଇଁ ଗଲେ ଲୋକ ଜାଣି ଠାକୁର ଅଛନ୍ତି ଜାଗା ସ୍ପେସ୍ଯିବ କିନ୍ତୁ ରଜ ବେଳେ ମୁଁ ଯାଇଥିଲି ବହୁତ ଭିଡ଼ ଥିଲା ଥିଲା ବହୁତ ହଇରାଣ ହେଇଥିଲା ଆସିପାରିବନି ଯୋଉ ବାଟେ ସେଇପଟେ ଆସିବା ପାଇଁ ପଡ଼ିବ କିନ୍ତୁ ଆପଣ ଯେଉଁଟା ଇଏ ସେଇଠି ଗୋଟେ ଭଲ ଭଲ ଜାଗା କରିବା ଦରକାର କିଛି ଆ ଦର୍ଶନୀୟ ସ୍ଥାନ ଯେପରିକି ପାର୍କ ହଉ କି ଭଲ ୱାଟର ପାର୍କ ହଉ ଏ ସବୁ କିଛି ହେବା ନାଇ ଦରକାର ସେଠି ହେଲେ ଯାଇକି ତମେ ଜାଣିପାରିବ
ଆଜ୍ଞା
ଆ ଲୋକେ ଆଉ ଟିକେ ଭିଡ
ଆଜ୍ଞା ତାପରେ ସେ ଟିକେ ଟିକେ ଜାଗା ଟା ବି ଟିକେ ଛୋଟ ହେଇଯାଉଛି
ହଁ ବହୁତ ଛୋଟାଗ ସେ ଜାଗାଟା ବହୁତ ହଁ
ଲୋକ ଯୋଉ ମାତ୍ରାରେ ଆସୁଛନ୍ତି ସେଇ ସେଇ ମାତ୍ରାରେ ସେଠି କିଛି ଉପଭୋଗ କରିପାରୁନାହାନ୍ତି ଭିଡ ହେଇଗଲା ବେଳକୁ ଲୋକ ଗାଡି ରଖିକି ଦି କିଲୋମିଟର ତିନ କିଲୋମିଟର ଚାଲି ଚାଲି ଯିବାକୁ ପଡୁଛି
ବହୁତ ହଇରାଣ ଲୋକ ହଉଛନ୍ତି ବହୁ ହନ୍ତତା ବି ହଉଛନ୍ତି ସେଟା ଟିକେ ସେ ସେଇଟା ଦେଖିବାକୁ ପଡ଼ିବ ଆେଲେ ହେବନି ସେମ ବହୁତ ବଡ଼ ଜିନିଷଟା
ଆଜ୍ଞା
ଏଇା ଦେଖିବା
ଯ ହଉ ଆମ ଘର ପାଖାପାଖି ଗୋଟେ ମନ୍ଦିର ହେଲା, ଆମର ବି ଗର୍ବ କରିବା କଥା, ଯାହା ହଉ, ଆମ ଚଣ୍ଡିଖୋଲ ମାଟିରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଲା, ସେ ବି ଗୋଟା ଗର୍ବର କଥା। ଆଗରୁ ତ ମହାବିନାୟକ ମନ୍ଦିର ଥିଲା, ପୁଣି ଜଗନ୍ନାଥ ମନ୍ଦିର ହେଲା ଆ
ଆଉ ଆଚ୍ଛା ଆପ ବହୁତ ଗର୍ବର କଥା, ଏଟା ବହୁତ ମାନେ ଆମ ଆଗକୁ ବହୁତ କାମରେ ଲାଗିବ। ଆଉ ସେଟା ବୁଝିବା କଥା ଆଉ, ହଁ, ବୁଝିବା କଥା ନା କରିବା ପାଇଁ ପଡ଼ିବ।
ଆଜ୍ଞା, ହଁ ଆପଣ ଯାଆନ୍ତୁ କଣ କଣ କରିବେ, ବୁଝିଲେ?
ଆ ଆଉ ଆପଣଙ୍କର କାହି କର୍ମ କେତେବେଳେ ସମୟ?
କର୍ମ କଣ, ଆମର ତ କର୍ମମୟ ଜୀବନ, ଆଉ କର୍ମ ସବୁବେଳେ ଲାଗି ରହିଛି। କର୍ମ ସରି, କର୍ମ ସରିଗଲେ ଜୀବନ ସରିଗଲା।
ବାସ ସେଇ କଥା, ଆଗେ କର୍ମ କରନ୍ତୁ, ତାପରେ ଜୀବନ ଆପେ ଆପେ ଆସିବ।
ଆଜ୍ଞା, ଆପଣଙ୍କ ସହିତ କଥା ହଇ ବହୁତ ଖୁସି ଲାଗିଲା।
ଆଜ୍ଞା, ମୋତେ ବି ବହୁତ ଖୁସିରେ, ଧନ୍ୟବାଦ।
ଜୟ ଜଗନ୍ନାଥ, ବନ୍ଧୁ।
ଜୟ ଜଗନ୍ନାଥ, ବନ୍ଧୁ। ଖୁସିରେ, ଆପଣ ଆପଣଙ୍କର ଜୀବନ ସୁଖ ନଥାଉ, ଆପଣ ବହୁତ ଆଗକୁ ଯାଆନ୍ତୁ।